ହାଲୋ।
ହାଲୋ।
ହଁ ହାଲୋ। ହଁ ହଁ ମୋ ଭୟସ୍ ସୁଣା ହଉଚିତ?
ଆଜ୍ଞା ଆଜ୍ଞା। ମୋ ଭଏସଟା ଟିକେ ଲୋ ସୁୁଭେତ ସେଥିପାଇଁ ପଚାରିଲେ କି ମୋ ଭଏସ୍ ଶୁଭୁଚି କ୍ଲିୟର ନା ନାଇଁ।
କିଏ ସ୍ଲୋ ଅଛି କିନ୍ତୁ ଶୁଣା ଯାଉଛି।
ଆଚ୍ଛା ହଉ।
ଆପଣ ବାହାରେ ଥିଲେକି?
ହଁ ମାନେ କଲେଜ୍ ରହିଯାଉଛିନା ମୋର ତ ସେଥିପାଇଁକି ଟିକେ ଡେରି ହେଇଯାଉଛି।
ଓହୋ ଲେଟରେ ଆସୁଛନ୍ତି ତାହେଲେ ଘରୁନା?
ଆଜ୍ଞା ଆଜି ପୁଣି ବର୍ଷା ହେଇଗଲା ଠିକ୍ ଟାଇମିକୁୁ। ତଟିକେ ଲେଟ୍ ହେଇଗଲା ହଁ। ହଁ ଏବେବି ବର୍ଷା ପକଉଛି ଛାଡ଼ିନି ଏବେ ଯାଏଁ ଦିଇଘଣ୍ଟା ହବ ବର୍ଷା ହେଲାଣି।
ଓହୋ ଆମରତ କାଇଁ ଇଆଡ଼େ ଅଳ୍ପ ଟିକେ ହେଇ ବନ୍ଦ ହେଇଗଲା। ବର୍ଷା ହେଇନି ସେଥିପାଇଁ ମୁଁ ଆଉ ଜାଣିନି।
ନାଁ ନାଁ ଆସି ସାରିଲିଣି ମାନେ ପହଞ୍ଚିକି ଫ୍ରେସ୍ ହେଇ ସାରିଲିଣି।
ଆ ଯାହଉ ନାଁ ବର୍ଷାରେ ବାହାରେ ଏଠି ହେଇଥିବେନା ସେଟା ମେ ମୁଁ ସେୟା ଭାବିଲି ବୋଧେ ବାହାରେ ଅଛନ୍ତି।
ନାଇଁ ନାଇଁ ଆସିଲିଣି ଭାରି।
ଆଉ ଖାଇଥିଲେନା ନାଇଁ କଲେଜ୍ ଆସିଲାବେଳେତ ଲେଟ୍ ହେଇଯାଉଥିବ ଖାଇଲାବେଳକୁ?
ହଁ ଆଜି ଆସିକି ଖାଇସାରିଲିଣି ମାନେ ମାମା କରିଦେଇକି ଥୋଇ ଦେଇଥିଲେ ତ ମୁଁ ଆସିକି ଖାଇଦେଲି ଆଉ।
ଓହୋ।
ହଁ। ଆ କଲେଜ୍ ରେ କଲେଜ୍ ରେ ସେମିତି କିଛି ଖାଇ ନଥିଲି ବିସ୍କୁିଟ୍ ଖାଇ ଦେଇଥିଲି ଗୋଟେ ଆପଲ୍ ଗୋଟେ ନେଇଥିଲି ତ ଖାଇ ଦେଇଥିଲି।
ଓହୋ କଲେଜ୍ କେତେବେଳେ ରହୁଚି ଟାଇମ୍?
ଦଶଟାରୁ ପାଞ୍ଚଟା ସାଢ଼େ ଚାରିଟା ଏମିତି।
ଏ ଭଗବାନ୍ ବହୁତ୍ ପାଠ ପଢଉଛନ୍ତି ହେ ହେ ସ୍କୁଲ୍ ଆରକୁ ଟପିଗଲା।
ସେ ସ୍କୁଲ୍ ଆର୍କୁ ଟପିକ୍ ଯାଉଚି ଏତେ ଗୁଡ଼ା କଲେଜରେ ଥୋଡ଼ି ଏତେ ଟାଇମ୍ ହୁଏ ଆଉ। ଅଳ୍ପ ଟାଇମ୍ ହୁଏ ଏଠୁତ ବହୁତ୍ ଟାଇମ୍
କେତେ ସମୟ ପଡଉଛନ୍ତି ତାଭିତରେ ଗ୍ୟାପ୍ ନାହିଁ କିଛି।
ହଁ ମାନେ ତିନିଟା ପିରିୟଡ଼୍ ପରେ ପୁଣି ଘଣ୍ଟେ ଗ୍ୟାପ୍ ଏମିତି। ମାନେ ଏମିତି କ୍ଲାସ୍ ମଝିରେ ଗ୍ୟାପ୍ ନାହିଁ।
ହଁ ମାନେ ତାଦିରେ ଆମର ଅଛି। ହଁ ମାନେ ଅଛି ତିନି ହଁ ମାନେ ଆମର ତିନିଟା କ୍ଲାସ୍ ହେଲେ ପୁଣି ଘଣ୍ଟେ ବ୍ରେକ୍ ତାପରେ ପ୍ରାଟି ଟିକାଲ୍ ଏମିତି ମାନେ ପୁରା କ୍ଲାସ୍ ନୁହଁ ପ୍ରାକ୍ଟିକାଲ୍ ବି ରହିଯାଉ
ହୁଁ। ହଁ ଲାଗିବ କି ବହୁତ ସମୟ ପଢିଲା ଭଳିଆ।
ହଁ ଆଉ କାଲି ଏତେ ଦିନ ପରେ କାଲି କଲେଜ ଖୋଲିଲା। ଯେହେତୁ କାଲି କଲେଜ ହଁ ତ ଏତେ ଦିନ ହେଲାଣି ଘରେ ରହିକି ଗୋଟେ ଅଭ୍ୟାସ ହେଇଯାଇଥିଲା କାଲି କଲେଜ ଯାଉ ଯାଉ ଆସିକି ମୋ ଦେହ ପୁରା ଖରାପ ହେଇଗଲା।
ହଁ।
ହ ନାଇ ଏକ ରେ କାଲି ଟିକେ ବାହାରକୁ ପଳେଇଥିଲି ମାନେ କଲେଜ ସରିଲା ପରେ ଟିକେ ବାହାରକୁ ପଳେଇଥିଲି କାମ ଥିଲା ଡ୍ରେସ ମାନେ କଲେଜ ୟୁନିଫର୍ମ ଟା ବନେଇବାରଥିଲା ଆଉ ଗୋଟେ। ତ ସେଠିକୁ ପଳେଇଥିଲି ତ ଲଞ୍ଚ
ହଁ ହଁ।
ଥିଲି ଆଉ ସେଠି ଯାଇକି ସାଢ଼େ ତିନିଟା ବେଳେ ବିରିୟାନୀ ଖାଇ ଦେଇଚି ଆଉ ଦିନ ଭରି ଏତେ ଖରା ଘରେ ବି ସକାଳେ ଠିକ ସେ ଖାଇନଥିଲି ସେଠି ସାଢ଼େତିନଟା ହଁ ସାଢ଼େ ତିନିଟା ଚାରଟା ବେଳକୁ ବିରିୟାନୀ ଖାଇଚି। ଘରକୁ ଆସି ପହଞ୍ଚିଲା ବେଳକୁ ବାନ୍ତି ହେଇକି ମୁଣ୍ଡ ପୁରା ବୁଲେଇକି ପୁରା ହେଭି ଗ୍ୟାସ୍ ହେଇଗଲା। ମୋର ଟିକେ ଆଗରୁ ବହୁତ ଗ୍ୟାଷ୍ଟ୍ରିକ୍ ପ୍ରୋବ୍ଲେମ ଅଛି ତ ଆସିକି ରା ବାନ୍ତି ବାନ୍ତି ହେଇକି ମୁଣ୍ଡ ବହୁତ ଜୋରସେ ବିନ୍ଧିଲା ପୁରା ଡକ୍ଟର ପାଖକୁ ଯାଇକି ଇଞ୍ଜେକ୍ସନ ବଗରା ନେବାକୁ ପଡିଲା।
ହେବି ଗ୍ୟାସ ହେଲା ମାନେ କଣ ହଉଚି କହିଲ ମାନେ ତାର ମେଡିସିନ ନ ଦେଇକି ଏବେ ତାର ସସ୍
ସଷ୍ଟିତୁଡ୍ ଟାଇପର ଦେଇ ଦଉଛନ୍ତି ଯୋଉ ଇଞ୍ଜେକ୍ଟ ସନ୍ ମାନେ ସାଙ୍ଗେ ସାଙ୍ଗେ ଟିକେ କାମ କରିବନି ମୁଁ ରହିପାରିଲିନି ବହୁତ ଜୋର ଶେ ମୁଣ୍ଡ ବିନ୍ଧିଲା। ତ ମୋର ଟିକେ ଲୋ ବିପି ଅଛି। ହଁ ମାଇଗ୍ରେନ୍ ଅଛି ଅଛି।
ହଁ ଯାର ମାଇଗ୍ରେନ୍ ଥିବ ନି ତାର ହଉଚି ବହୁତ ଅସୁବିଧା।
ଯାହାର ମାଇଗ୍ରେନ୍ ଅ ଛି ମାନେ ବହୁତ ଜୋର ସେ ମୁଣ୍ଡ ବିନ୍ଧେ ସେ କେମିତି ମୁଣ୍ଡ ବିନ୍ଧେ ସେ ରା ଅଲଗା ଭଳିଆ।
ମାନେ ମୋର ଟିକେ ଅଛି ଯେ ମାଇଗ୍ରେନ୍ ମୋର ଆକ୍ଟୁଆଲି ସାଇନୋସାଇଡସ୍ ଅ ଛି ମାନେ ମୁଁ ଯଦି ମୁଣ୍ଡ ଧୁଏ ମୋର ଅ ଲାଗେ ଯେମି ମୁଣ୍ଡରେ ପାଣି ଜମିକି ଗୋଟେ ପଟ ସାଇଟ ଏମିତି ବିନ୍ଧା ହବ ତିନି ଦିନ କରି ତା ଭିତରେ ଖାଲି କେମିତି ଯିଏ ମାର୍ତୁଲ ରେ ପିଟିଲା ଭଳିଆ ଲାଗୁଥିବ।
ହଁ ବହୁତ ମାନେ ମୋର ସାଇନସ୍ ବି ଅଛି ମାଇଗ୍ରେନ୍ ବି ଅଛି ଦିଇଟାକ ହେଲାବେଳ କୁ ଯାହା ଅବ
ଏ ଭଗବାନ। ହଁ ତ ମତ ବହୁତ ଛୋଟ ବେଳୁ ତ ମର ମାନେ ମୁଣ୍ଡ ବିନ୍ଧା ଟା ବହୁତ ବଡ ପ୍ରୋବ୍ଲେମ। ମତେ ତ ଲାଗେ ସତ ଯେତେ ମାନେ ଦେହ ଖରପେ ଥାଉ ମୁଣ୍ଡ ବିନ୍ଧା ଟା ମତେ ବହୁତ ବଡ ରୋଗ ଲାଗେ କାରଣ କେମିତି ଲାଗେ ବିଶ୍ଵାସ କରିବନି ମାନେ ଘରେ କିଏ କ କହୁଥିବ କଣ ଟେ କାମ କରୁଥିବ କୋଟେ ବୁଲିବାକୁ ଯାଉଥିବ ମୁଣ୍ଡ ଟା ବିନ୍ଧା ହଉଥିବ ମାନେ ମୁଣ୍ଡଟା ମନଟା ସେଇଠି ଥିବ ମୁଣ୍ଡ ଉପରେ।
ହଁ ହଁ ମାନେ କାଲି ମୋର ବହୁତ ଖରା ଥିଲା ଏତେ ଟାଇମ୍ ଖରାରେ ବୁଲିଥିଲି ପୁରା ମାନେ ଆସିକି ପଡ଼ିଚି ମାନେ ପୁରା ଆଉ ଉଠି ପାରୁନି ଘରେ ବି କେହି ନ ରୁହନ୍ତିନି ମାନେ ନଥାନ୍ତି ରାତିରେ ଆସନ୍ତି ବାବା ମା ମାନେ ମୁଁ ଫୋନ କରିକି ଆ ମାନେ ବିଜନେସ୍।
ହଁ ଯାହାହେଲେ ବି ରହୁନଥିବେ ହଁ ଭାରି ଅସୁବିଧା।
ଘରେ ଏକୁଟିଆ ନାହିଁ କେତେବେଳେ ମାମା ଆସିଯାଇପାରନ୍ତି ଚାବି ମୋ ପାଖେ ନାହିଁ ଶୋଇପାରୁଥିଲି ଶୋଇପଡ଼ିଲେ ଫୁଣି ମୁଁ ଶୋଇପଡ଼ିଥିବି ଯଦି ଉଠିବିନି ଚାବି ମୋ ପାଖରେ ଘରେ ଭିତରେ। ତାରେ ମାମାଙ୍କୁ ଫୋନ କରି ମାନେ ପାଖରେ ଏଠି ଘର ପାକରେ ପା ଦିଇ ମିିନିଟର ରାସ୍ତା ତ ମାମା ହଁ ହ ଟେନ୍‌ସନ୍‌ ଗୋଟେ।
ହୁଁ।
ତ ତାଙ୍କୁ ଫୋନ୍ କରିକି ଡାକିଲି ଡାକି କି ହସ୍ପିଟାଲ ଯାଇକି ମାନେ ମେଡ଼ିସିନ ବଗରା ଇଞ୍ଜେକ୍ସନ୍ ନେଇକି ଆସିଲା ପରେ ମାନେ ତାପରେ ଅଧଘଣ୍ଟା ଘଣ୍ଟା ଭିତରେ ବଢାଆ ଲାଗିଲା ମାନେ ତାପରେ ପୁରା ନର୍ମାଲ୍।
ସେ ମାନେ କଣ କି ପେଟରେ ଗ୍ୟାସ୍ ହେଇଗଲା ଗ୍ୟାସ୍ ଟା ମାଇଁଣ୍ଡି ପୁରା ମୁଣ୍ଡକୁ ଉଠିଗଲା। ତ ସେଥିପାଇଁ ମୁଣ୍ଡ ବିନ୍ଧା ବି ହେବି ଗ୍ୟାସରେ ମୁଣ୍ଡ ପ୍ରବଳ ବିନ୍ଧା ମାଇଗ୍ରେନ୍ ହେଇଯାଏ। ଆମେ ଥର ବେଶୀ ମାନେ ଆମର ଟିକେ କଣ କି ବହୁତ ଓଷା ବାର କରୁ ମୁଁ ଓଷା କରିି- ସେଥିରେ ମାନେ ସକାଳୁ ଯଦି କିଛି ପୁରା ଫାଷ୍ଟିଙ୍ଗ ଥିବ ମୁଁ କିଛି ଖାଇନଥିବି ସେ ଯୋଉ ଫ୍ରୁଟସ୍‌ ତାକୁ ଧରି ଜୁସ୍ କରି ପିଇଦେଇ ଥିବି ଯଦି କ୍ଷୀର ଖାଇ ଦେଇେଥିବି ଆଉ ନଡ଼ିଆ ମିଶେଇକି ଖାଇ ଦେଇଥିବି। ତ ସନ୍ଧ୍ୟା ହେଲା ମାନେ ମୋର ଏଇ ପଟ ସାଇଡ ବାଁ ପଟ ମୋର କେବଳ ବାଁ ପଟ।
ଆଛା।
ମାନେ ଏମିତି ବିନ୍ଧା ହଉଥିବ ମାନେ ମୁଁ କିଛି ମୋ ଆଖି ପୁରା ଦରଜ ହେଇଥିବ ତ ବହୁତ୍ ଅବାଗିଆ ଲାଗେ। ଡକ୍ଟର କହିଲା କି ଟୋଟାଲ ସେ ଓଷା ବାର ଛାଡ଼ ଖାଲି ଖାଅ। ଜୀବନ ବଞ୍ଚେଇଆର ଅଛି ବଞ୍ଚି ରହିବାର ଅଛି ତ ଖାଅ ଆଉ ଓଷାରେ ବି କଣ ଖାଇବ।
ଟିକେ ଟାଇମ୍ ଏପଟ ସେପଟ ହେଇଗଲା ମାନେ ସେ ପ୍ରବ୍ଲେମ। ଟିକେ ତୁ ଘଣ୍ଟେ ଏପଟ ସେପଟ ହେଇଯିବ ଖାଇବା ଟାଇମ୍ ଯାହା ମାନେ ଜାହା ହେଲେ ମୁଣ୍ଡବିନ୍ଧା ଆରମ୍ଭ ହେଇଯିବ।
ହଁ ଠିକ୍ କଥା ତମର କେବେଠୁ ତଥାପି ଗ୍ୟାସ୍ ପ୍ରୋବ୍ଲେମ ବାହାରିଲାଣି।
ମୋର ହେଇଗଲାଣି ଦି ତିନି ବର୍ଷ ହେଲାଣି।
ସେଇଟା ନା ଆଜିକାଲି ସମସ୍ତର ଗୋଟେ କମନ ହେଇଗଲାଣି ମେନ୍ ହଉଛି କଣ କି ଖାଇବା ପିଇଵା ଏପଟ ସେପଟ।
ହଁ ତାପରେ ଦେଖିବ ଟିକେ ମାନେ ଯୋଉଟାରେ ଗ୍ୟାସ ହେଇଯିବ ମୁଁ ନା ଯେବେ ସିଙ୍ଗଡା ଖାଏ
ବରା ଆଳୁଚପ୍ ଖାଇବି କିଛି ହବନି ସିଙ୍ଗଡା ଖାଇଦେବି ମାନେ ମତେ ଲାଗେ ଯେମିତି ଚାର ଦିନ ହେବେ ମୁଁ ଏମତି ଗ୍ୟାସ। ସେ ପରି ମାନେ ଭଲ ଆଉ ଖାଇପାରିବିନି କିଛି କୌଣସି ଖାଦ୍ୟ।
ହ। ହୁଁ ହୁଏ ହଁ ହଁ।
ସେଟା ଜମା ମାନେ ମୋ ଦେହରେ ସୁଟ୍ କରେନି। ମୁଁ ଡରିକି ସିଙ୍ଗଡ଼ା ଫିଙ୍ଗଡ଼ା ଜମା ଖାଏନି ଆଉ ସବୁ ଖାଏ ଯେବେ ସିଙ୍ଗଡ଼ା ଖାଇଲି ମୁଁ ଚାଲିଲା ମୋର ସେଇଟା ବାହାରିଲା ଡକ୍ଟର ପାଖକୁ ଯାଇ ଦେଖାଏ ଡକ୍ଟର ମତେ କହିଲେ ତମେ ଗୋଟେ କାମ କରିବ ସେ ଯୋଉ ସୋଡ଼ା ଟା ତମ ବଡିକୁୁ ହଜମ କରିପାରୁନି।
ଆଚ୍ଛା।
ସେଇଥିପାଇଁ ମତେ କହିଲା ଜମା ତମେ ସିଙ୍ଗଡ଼ା ଖାଇବନି ବିରି ଖାଇବନି ତାପରେ ବି ବେସନ ଵି ଖାଇବନି। ଇଏ ମଇଦା
ମଇଦା ଖାଇବନି ଖାଇବି କାହାକୁ ସବୁ ତ ବ୍ୟାନ କରିଦେଲା ଖାଇବା ପାଇଁ।
ଏମ୍ସ ରେ ଯାଇକି ଦେଖେଇଥିଲି ହଁ ଏମ୍ସ ରେ ଥରେ ଯାଇଥିଲି। ଆ ମତେ କହିଲେ କି ପୁରା ପେପରେ ଏତେ ଖାଇବା ଲେଖିଦେଲେ ଯେ ସେଥିରେ ଆଉ କିଛି ଖାଇବାକୁ ବାକି ହିଁ ନାହିଁ। ଖାଲି ରୁଟି ଆଉ ଭା ଭାତ ସେ ପୁଣି ବ୍ରାଉନ ବ୍ରେଡ ଖାଇବ ବ୍ରାଉନ ରାଇସ୍ ଖାଇବ ମୁଁ କହିଲି ଏ ତ ମୁଁ ଖାଇ ପାରିବିନି ମତେ ଆପଣ ଖାଲି କୁହନ୍ତି କି ମାନେ ବେଶୀ ଅଏଲି ଆଉ ଜଙ୍କ
ଜଙ୍କ ଫୁଡ ଗୁଡ଼ା ମନା।
ଖାଲି ସେ ମସଲା ମସଲି ମୁଁ ଖାଇବିନି ବାକି ଅଲଗା ସାଧା ସିଧା ଖାଇବା ଖାଇଲେ ନା ହଁ। ସେମିତି ଖାଇପାର କିନ୍ତୁ ମଇଦା କୁ କୋବି କୁ ଯେ ତମେ ଆଭୋଏଡ଼ କରିବ।
ଆଛା କ୍ଷୀର ଏସବୁ ଟିକେ
ମାନେ ଗରମ କ୍ଷୀର ଟା ଗ୍ୟାସ୍ ଥଣ୍ଡା କ୍ଷୀର ଟା ଗୋଟ୍
ହଁ ତାକୁ ରୁମ୍ ଟେମ୍ପରେଚରରେ ଯଦି ରଖି କି ଖାଇବ ଖାଇବ। କିନ୍ତୁ ହେଲେ ବି ରାତି ଟାଇମ ରେ ଯଦି ମୁଁ ମୋ ଝିଅ ଯେତେବେଳେ ଥିଲା ପେଟରେ। ମୁଁ ଜାଣିପାରେନି ମୁଁ କଣ କରେ ନା ଉଷୁମ କ୍ଷୀରରେ ମତେ ଟିକେ ରାତିରେ ଭଲ ଲାଗେ ଯୋଉ ମଦରହରଲିକ୍ସ। ମୁଁ କଣ କରେ ନା ରାତିରେ ପିଇଦିଏ ହେ ଭଗବାନ୍ ରାତିରେ ସିନା ପିଇଦିଏ ରାତି ସାହେଡରେ ପେଟ ଏମିତି ପେନ ହବ ଯେ ମାନେ ଖାଲି ପେଟକୁ ମାରିବ ମୁଁ ସେ ବୁଝିପାରେନି। ନୂଆ ନୂଆ ମୁଁ କିଛି ଜାଣିପାରିନି ମୁଁ କୁହେ କଣ ପାଇଁ ପେଟ କାଟିଲା। ତାପରେ ସାର୍ ଙ୍କୁ ପଚାରିଲୁ ସାର କହିଲେ ତମେ ଯାହା କରିବ କର ରାତି ଟାଇମ ରେ ଜମା କ୍ଷୀରକୁ ଆଭଏଡ କରିବ।
ହଁ। କ୍ଷୀର ଟା ଡ଼ାଇ ହଁ କ୍ଷୀର ଟା ଡାଇଜେଷ୍ଟ ହବାକୁ ଟାଇମ୍ ଲାଗେ ଆଉ ରାତିରେ ଖାଇକି ଶୋଇ ପଡ଼ିଗଲା ବେଳକୁ।
ହଁ ମୁଁ ସେଦିନଠୁ ଆଉ କ୍ଷୀର ପିଏନି ମୁଁ କଣ କରେ ଅମୁଲ କ୍ଷୀରରେ ହିଁ କରିକି ପିଏ ଅମୁଲ ଟା କିଛି ନାହିଁ ପାଉଡର ଟା। କିନ୍ତୁ ଗାଈ କ୍ଷୀର ମୋ ଦେହରେ ଯାଇନି କି ମୋ ଝିଅ ଦେହରେ ବି ଯାଇନି। ମୁଁ ଜମା କ୍ଷୀର ମଗାଏନି ସେଥିପାଇଁ, ମଗାଏ ଚାହା ପାହା କରି
ଚା ଫା କ
ଯୋଉ କ୍ଷୀରରେ ଯୋଉ କଂପ୍ଲେନ୍ ହାରିକା ତାକୁ ଜମା ଦିଏନି। ସୁଡକନି ମାନେ କହୁଛନ୍ତି କ୍ୟାଲସିୟମ ପାଇଁ ଦବା କଥା, ମୁଁ ଆଉ କଣ କରିପାରିବି? ପିଲା ଦେହରେ ତ ଯାଉନି ନା ଆଉ ମୋର ପ୍ରୋବ୍ଲେମ୍। ହଁ।
ମୋର ଆକ୍ଚୁଆଲି ଛୋଟବେଳୁ ହିଁ ମାନେ ଦି ହଜାର ଷୋହଳରେ ମୋର ଆପେଣ୍ଡିକ୍ସ ଅପରେସନ୍ ହେଇଥିଲା। ମାନେ ବହୁତ ଛୋଟ। ତା ଖଟା ନାଇଁ କେମିତି କଣ ହେଇଥିଲା ସେତେବେଳେ ଏତେ ଜଙ୍କ ଫୁଡ ବି ନୁହଁ ବାହାରି ଜିନିଷ ବି ତେ ଖାଉନଥିଲି କେମିତି କଣ ହେଇଥିଲା ସେ ବହୁତ ଛୋଟବେଳୁ ମାନେ ମୁଁ ଥ୍ରୀ କ୍ଲାସରେ ପଢ଼ୁଥିଲି ମୋର ଅ ଅ ମାନେ ସେତେବେଳେ ହେଇଯାଇଥିଲା ଆପେଣ୍ଡିକ୍ସ। ତ ତାପରଠୁ ୱାନ୍ସ ବେଟର ମାନେ ଗୋଟେ ଥରେ ଅପରେସନ୍ ହେଲା ମାନେ ଗୋଟେ ପରେ ଗୋଟେ ପରେ ପେଟର ପ୍ରୋବଲେ ମୋର ଆରମ୍ଭ ହେଲା। ମାନେ କି ବହୁତ ମୋର ଗ୍ୟାସ। ବହୁତ ଗ୍ୟାଷ୍ଟ୍ରିକ୍ ମାନେ ଥରେ ହେବ ମାନେ ମୋର ଗୋଟେ ଡର ହେଇଲାଣି। ଏ ମୁଁ ଯେ ଦିନ ଭରି ଯେବେବି ଯୁଆଡ଼େ ବି ବାହାରକୁ ଗଲି ବାହାରକୁ ଯିବା ମାନେ ଟାଇମ୍ଟା ଏପଟ ସେପଟ ହେବ। ଆଉ ବାହାରେ ଗଲା ମାନେ ଖାଇବାରେ ବି ତେଲ ମସଲା ସବୁ ଚେଞ୍ଜ ଚାଞ୍ଚ। ଆ ତମେ ବାହାରେ ଯାଇକି କହିବ କି ମୁଁ ଘର ଖାଇବା ଖାଇବି ଏଇଟା ତ ହେଇପାରିବନି।
ତମେ ତ ତାହଲେ ଖାଇବାକୁଡର ଲାଗୁଥିବ? ମତେ ତ ଖାଇବାକୁ ଗ୍ୟାସ୍ ରେ ଭାରି ଡର ଲାଗେ।
ବହୁତ ଡର ମାନେ ଟେନସନ ଗୋଟେ। ଖାଇବି ଟାଇମ ମାନେ ଏମିତି ବହୁତ ପିଲା ଯାଇଛୁ ସାତ ଆଠ ଜଣ ଆଉ ମୁଁ ଗୋଟେ ଖାଇ ବି ଖାଇବି ଥୋଡ଼ି ହେଇପାରିବି କି ହଁ ଚାଲ ଖାଇବ କଣ ସମସ୍ତେ ବି ଅଛନ୍ତି ଟାଇମିଙ୍ଗ ଗୋଟେ। ସମସ୍ତେ କେଉଁ କିଏ କାହାର କୋଉ କାମ ଥିବ ମୁଁ ଏମିତି କହିପାରିବି କି ଚାଲ ଖାଇବ ତ ସେଇ ଚକରେ ସବୁ ଟିକେ ଲେଟ୍ ହେଇଯିବ। ଲେଟ ହେଲା ପରେ ମୁ ଘରେ ଆସିଲା ପରେ ମୁଁ ଆଉ ମୋ ଅବସ୍ଥାରେ ନଥାଏ। ସବୁଦିନ ମୁଁ ଯେବେ ବାହାରକୁ ଯିବି ଆସିଲା ମାନ ମୋର ମେଡ଼ିସିନ ଦରକା ର।
ଏ ଭଗବାନ କେତେ ମେଡିସିିନ ଖା ସତ କଥା। ତମେ ଗୋଟେ କାମ କରୁନ ନହେନେ ଯୋଉ ଆମର ଯେମିତି ଆୟୁର୍ବେଦିକରେ ରହୁଛି ସକାଳୁ ଉଠିକି ତାଙ୍କର ରହୁଛି କିଛିଟା ଯୋଉ ଯୁ ଜୁସ୍ ବଗରା ଯେମିତି ଆଲୋଭେରା ଜୁସ୍ ହେଲା କି ଯୋଉ ସେଇଟା କଣ ମୁଁ ନଣନ୍ଦ ଗୋଟେ ଖାନ୍ତି ଆମ୍ବଲା ଜୁସ୍ ଆଲଭରା ଜୁସ୍। ହଁ ସେଇଟା ସକାଳୁ ପିଲେ କହୁଏ ନା ଡାଇଜେସନ ରେ ବହୁତ ସାହାଯ୍ୟ କରେ। ମାନେ ସକାଳୁ ଖାଲି ପେଟରେ ତାକୁ ଗୋଟେ ଚାମଚ ପକେଇକି କଣ ପାଣିରେ ପିଅନ୍ତି ସେ ମୁଁ ଦେଖିଛି। ହଁ ସେ ତାଙ୍କର ଗୋଟେ ମାନେ ଚାମଚ ଗୋଟେ ପକେଇବେ କଣ ପିତା କ ଷା ଲାଗେ କହନ୍ତି ତ ପିଅନ୍ତି ମାନେ ଜୁଆଣ ଅ ଯୋଉ ଆମର ସେଇଟା କଣ ମେଥି ଆଉ ଜିରା ଏଗୁଡା ସବୁ ପକେଇକି ତାଙ୍କର ସିଏ ଖାଆନ୍ତି।
ହାଲୋ ଆ ଏ ମୋ ମାମା ଟିକେ ଡାକିଲେଣି ମୋ ମାମା ଟିକେ ଡାକିଲେଣି
ଠିକ ଅଛି ଓହୋ ହଁ ବାଏ।